ହଁ ଆଜ୍ଞା ସାର୍ କଟିଗଲା କାହିଁକି।
ଆ ଆପଣ ଏବେ କଣ କରଛନ୍ତି ମ୍ୟାଡ଼ାମ।
ହ୍ୟାଲୋ।
ଆଜ୍ଞା ମୁଁ କହିଲି ଏବେ କଣ କରୁଛନ୍ତି।
ମୁଁ ବସିଥିଲି ।
ଆଛା ହଉ ପାଠକଲା କି ବସ।
କିଛି ଆପଣଙ୍କ କଥା କିଛି କ୍ଲିୟର ସୁବୁନି। ବୋହୁତ ମାନେ ମାନେ ବ୍ୟାକଗ୍ରାଉଣ୍ଡ ସାଉଣ୍ଡ ଟା ବୋହୁତ ଆସୁଛି ଖଡ ଖଡ ଧଡ ଧଡ ଏମିତି।
ଆଚ୍ଛା ଆପଣଙ୍କର ବର୍ତ୍ତମାନ ପଢାପଢି କଣ ଚାଲିଛି ଏବେ।
ମୁଁ ଏ ପଢାପୁଢି। ଚାଲିଚ ଟିକେ ମାନେ ହାୟର ଷ୍ଟଡି ପଢାପଢ଼ି ଟିକେ ଚାଲଛି।
ଆଚ୍ଛା। ଆଉ କିଛି ସରକାରୀ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି ନା ଏମିତି।
ଆଜ୍ଞା ଆଜ୍ଞା ସେଇଥିପାଇଁ ପ୍ରସ୍ତୁତି ଚାଲିଚି ଟିକେ।
ଆଛା ଆଛା ଆଉ ଦିନକୁ କେତେ ଘଣ୍ଟା ଆପଣ ପଢୁଛନ୍ତି।
ଦିନକୁ ସେମିତି ତ ମୁଁ ଘଣ୍ଟା ଦେଖି ପଢୁନି। ମାନେ ଏବେ ତ ମୁଁ ବସିଛି କାହିଁକି ନା ଗୋଡ ଖରାପ ହେଇଯାଉଚି ତ।
ଆଚ୍ଛା।
ବେଶୀ ଟାଇମ ଟା ମୁଁ ସେଥିରେ ଦଉଚି। କାହିଁ ନା ଅନ୍ୟାନ୍ୟ ବି ଅଛି ସବୁ ଆଡୁ ଦେଖିବାକୁ ପଡିବ ତ ମୁଁ ଏଇ। ଏଣା ବି ଏବେ କଥା ହଉଚି ସାତଟା ଯାଏ କଥା ଏବେ ଆମର ଗୋଟେ ଛୋଟ ପୁଅଟେ ଅଛି ତ ଘରେ ତ ତାର। ସିଏ ଶୋଇ ପଡୁଚି ସାଢେ ଆଠଟା ନଅଟା ଖଣ୍ଡେ ବେଳକୁ ତ ମୁଁ ଏଇ ଖାନା। ପଢିଲେ ବି ସେ ମତେ ପଢେଇ ଦବନି। ଡିଷ୍ଟର୍ବ କରିବ ତ ସିଏ ଶୋଇ ସାରିଲା ପରେ ପୁଣି ମୁଁ ଷ୍ଟାର୍ଟ କରୁଛି ପାଠ ପଢା ମାନେ ଏବେ ଧର ବଶ୍। ସିଲେଇ ସାଢେ ନଅଟା ଖଣ୍ଡେ ବେଳକୁ ମୁଁ ଉଠୁଛି ସେଇ ବାରଟା ଖଣ୍ଡେ ବେଳକୁ ପଢା ପଢି ସାରିକି।
ତ ଦିନରେ ସେ ଯେତେବେଳେ ସ୍କୁଲ ଯାଉଛି ସେତେବେଳେ ଟିକେ ଦେଖୁଛି। ତା ଭିତରେ ଆଉ ସାର୍ ଦେଖେଇ ହଉନି। ତାପରେ ଆଉ କୋଉଠି ମୁଁ ଯାଇ ବିି ପାରିବିନି ଘର ଛାଡି କାହିଁକି ନା ମୋ ଗୋ ଟିକେ ଅସୁବିଧା ହେଇଯାଇଛି। ସେଥି ପାଇଁ ଆଜ୍ଞା।
ଆଚଛା ଆପଣ ପିଲାମାନଙ୍କୁ ଟ୍ୟୁଉସନ କରନ୍ତି କି?
ନା ନା ମୁଁ ଟ୍ୟୁଉସନ କରେନି।
ତ ଆପଣଙ୍କର ଯେମିତି ପାଠ ପଢାକୁ ଛାଡ଼ିଦେଲେ ରୁଚି
ପାଠ ପଢାକୁ ଛାଡିଦେଲେ ମୋର ଅନ୍ୟାନ୍ୟ। ମୁଁ ଭଲ ମାନେ ଗୋଟେ। ଜୁ ଏବେ ସୋସିଆଲ ମିଡିଆରେ ଦେଖୁଥିବେ ରିଲସ। ତ ମୁଁ ରିଲସ କରିବାକୁ ଭଲ ପାଏ ମୋର ଫଲୋର୍ସ ବି ସେମିତି। ସତୁୁର ଅଶୀ ହଜାର ଭଳିଆ ଅଛନ୍ତି ଆଉ। ତ ତାପରେ ମୁଁ ଟିକେ। ମୋର ଟିକେ ସ୍କିନ୍ କେୟାର କରିବାକୁ ବି ବହୁତ ଭଲ ଲାଗେ ମତେ ଅନ୍ୟାନ୍ୟ ଫ୍ରି ଟାଇମ ରେ। ଆଉ। ଏମିତି ଆଉ ମେକଅପ ପାଇଁ ବି ଟିକେ ମୋର ବହୁତ ଇଛା ଆଜ୍ଞା।
କଥା ତ ଛି କେମି ଆ ପ୍ରୋବ୍ଲେମ୍ ଅଛି। ସମସ୍ୟା ଅଛି ତକିମ୍ ଜନିତ କଥା ମୁଁ ଆପଣଙ୍କୁ ପଚାରି ପାରିବି ଆପ ଯଦି ମୁ ଚାନେ। ତମର କିଛି ଅସୁବିଧା ଅଛି ଯୋଉଥିପାଇଁ ଆପଣଙ୍କୁ ପଚାରିପାରିବି। ମୁହର।
ଆପଣଙ୍କ କଥା ଆଜ୍ଞା ଶୁଭୁନି ଖାଡୁ ଖାଡୁ ହଉଛି ସବୁ।
ମୁଁ କହିଲି କି ମୋର କିଛି ସମସ୍ୟା ଅଛି ମୁଁ ସେ ସମସ୍ୟା ବିଷୟରେ ଆପଣଙ୍କୁ ଜଣେଇ ପାରିବି ଆପଣ ଟିକେ? ସମାଧାନର ଉପାୟ ଜଣେଇଲେ ମୋତେ।
ହଁ ଆପଣ ଜଣାନ୍ତୁ ଯଦିମତ ମୋ ଦ୍ଵାରା ହେଇପାରିଲା କିଛି ତାହେଲେ ମୁଁ। ହ ଜଣେଇବି ଆଜ୍ଞା କୁହନ୍ତୁ।
ଆଚ୍ଛା ମ୍ୟାଡ଼ମ୍ ମୋର ପ୍ରଥମ ପ୍ରଶ୍ନ ଥିଲା ଆ ଆକ୍ଚୁଆଲି ଆମର ଯେଉଁ ମୁହଁରେ ଆମେ କିଛି ଜିନିଷ ଲଗଉଛି ଯେଉଁ‌। ତ ତାହା ଦ୍ଵାରା ମୁହଁର। ଓ ଉନ୍ନତିକରଣ ହେଇପାରିବ ନା ଆମେ ଯଉ ଖାଦ୍ୟ ଖାଉଛେ ତା ଦ୍ୱାରା ହେଇପାରିବ।
ଆପଣଙ୍କର ଦିଟାରେ ଆପଣଙ୍କର ଆସ ଆନ୍ସର ଅଛି ଆ ଖା ଦ୍ୟା ରେ। ତ ଭଲ ଯଦି ଆମେ ପନିପରିବାରିବା ହେରିକା ଖାଇବା ଆମେ ବେଶୀ ତେଲ ମସଲା ଖାଇଲେ ଦେଖନ୍ତୁ। ତେଲ ମସଲା ଅଧିକା ଖାଇବା ଦ୍ଵାରା ଆମ ମୁହଁରେ ପିମ୍ପଲସ ଉଠଥାଏ। ଏଇଟା ସ ସାଇଣ୍ଟିଫିକ ବି ପ୍ରମାଣିତ ହେଇଛି ବେଶୀ ତେଲ ମସଲା। କି ବାହାର ଫାଷ୍ଟ ଫୁଡ ଖାଇବା ଦ୍ଵାରା ଜଙ୍କ ଫୁଡ ଖାଇବା ଦ୍ଵାରା। ଆମ ମୁହଁରେ ପିମ୍ପଲସ ଉଠେ। ଆଉ ରହିଲା ଆଉ ଗୋଟେ କଣ କହିଲେ ଯୋଉ ସ୍କିନ୍ କେୟାର ଆମେ ଯୋଉ ଲଗଉଛେ।
ଆଜ୍ଞା।
ଓ ହଁ ସେଇଟା ଦ୍ଵାରା ବି ଆମର ଧର। ଆମେ ଖରାରେ ବୁଲିଲେ କିଛି ୟୁଜ କରୁନ ମାନେ କିଛି ଆମେ ମୁହ ପାଇଁ କିଛି ୟୁଜ କରୁନ। କ୍ରିମ ହଉ କି ଆମର କିଛି ବି ହଉ କିଛି ୟୁଜ କରେନ ଖରାରେ ବୁଲି। ଛେ ବାହାରେ ବୁଲଛେ ବାହାରେ ଆଜିକାଲି। କେତେ ଡଷ୍ଟ ଉଡୁଚି ମୁହଁରେ ଲାଗୁଛି। ସେମିତି ତ ଖାଲି ପାଣି ଟା ତ ଆଗରୁ କିଛି ନଥିଲା ଗାଡି ମଟର କିଛି ନଥିଲା। ଆଗରୁ ସବୁ ପିଓର ଥିଲା କିଛି ଅସୁବିଧା ହଉନଥିଲା କିନ୍ତୁ ଏବେ ଯୋଉ ସବୁ ଜିନିଷ ହଉଛି। ବହୁତ ମାନେ ଖରାରେ ସିଝି ଯାଉଛି ମୁହଁ କାର କଳା ପଡି ଯାଉଛି।
ହ‌।
ତ ତା ଲାଗି ଆମେ ଯୋଉ ପ୍ର ପ୍ରଡକ୍ଟ ସବି ୟୁଜ୍ କରୁଚେ ସେଟା ବହୁତ ଭଲ ଜିନିଷ।
କିନ୍ତୁ ଯୋଉ ପ୍ରଡକ୍ଟ ଗୁଡାକ ଆପଣଙ୍କୁ ଅଁ, ଡକ୍ଟର ହିଁ ମାନେ ଇଏ କରିବେ ଆପଣଙ୍କ ସମସ୍ୟା ନେଇକି ଧର ଆପଣଙ୍କର କିଛି ପିମ୍ପଲସ୍ ହେଇଚି ମାନେ ମୁହଁରେ କିଛି ବ୍ରଣ ହେଇଛି କି କଳା ପଡି ଯାଇଛି କିଛି କିଛି ଜାଗ କି ଗୋ ଟା ଜାଗା ଟା ଗା ଧଳା ହେଇଚି, ଆପଣ ମୁଁ ସବୁଠୁ ବେଶୀ ଇଏ କରିବି ଆମର ଯୋଉ ଚର୍ମ ଡାକ୍ତର ଅଛନ୍ତି ସେଇଆ ତାଙ୍କୁ ମାନେ କଣ୍ଟାକ୍ଟ କରିକି ଆପଣ ଯାହାବି ଆପଣ ୟୁ ଅଁ, ଉ, ୟୁଜ୍ କରିବେ ତାଙ୍କୁ କହିକି ହିଁ ଆଗେ
ଆଚ୍ଛା ମୋତେ ଟିକେ କହିବେ କି ମାନେ ଉତ୍ତମ ଚର୍ମ ବା ଚର୍ମର ଯୋଉ ଓ ପୁଅ ମାନେ ତାର ଯୋଉ କହନ୍ତି କି ଟ୍ରିଟମେଣ୍ଟ ପାଇଁ ମୁଁ କେତେ ଲିଟର ଦିନକୁ ପାଣି ପିଇଲେ ମୋ ଚର୍ମ ପାଇଁ ଭଲ। ସେଥିପାଇଁ
କ-ଆପଣଙ୍କର ଅସୁବିଧା କଣ ହେଇଛି?
ମୋର ହଉଛି କି ଆକ୍ଚୁଲି ମୁଁ ଟିକେ ବେଶୀ ଖରାରେ ଖେଳାଖେଳି କରେ। କ୍ରିକେଟ୍ ମୋର ପ୍ରିୟ। ମୁଁ ଖେଳିଲେ ତ ମୋ ସ୍କିନ୍ ଟା ଟିକେ ଡଲ୍ ହେଇଯାଏ। ତ ସେଥିପାଇଁ ମୁଁ ଗୋଟେ ଚାହେଁ ସନସ୍କ୍ରିନ୍ ଲଗେଇଲେ ବି ଏତେ ନା ବ୍ରଣ କିଛି ନାହିଁ। ଖାଲି ଯୋଉ କଣ ଟିକେ ଡି ଅ, ଟ୍ୟାନ୍ ହେଇ ଆଉ ସନସ୍କ୍ରିନ୍ ଲଗେଇଲେ ବି ତାର କିଛି ଫଳ ଏତେ ମୋତେ ଜଣା ପଡେନି।
ଓହୋ! ତାହେଲେ ଆପଣ ଗୋଟେ କାମ କରନ୍ତୁ। ଯୋଉ ଆମର ଏଇ ଯୋଉ ଖରା ଟାନ୍ ତ?
ଆଜ୍ଞା।
ହଁ ଖରା ଟ୍ୟାନ୍ ପାଇଁ ଆପଣ ଅ, ୟୁଜ୍ କରିପାରିବେ, ମୁଁ ଯଦି ଘରୋଇ କହିବି ଘରେ ଆମର ୟୁଜ୍ କରିବା ପାଇଁ। ଘରେ ଯୋଉ ଜିନିଷ ଆମେ ବ୍ୟବହାର କରିପାରିବୁ ଦିଟା ଯାକ ଜିନିଷ କହିବି ଘର ଆଉ ବାହାରର। ଘରେ ଆମେ ୟୁଜ୍ କରିପାରିବା ଟିକେ ଦହି ଆମର ଚାଉଳ ପାଉ, ଗୁଣ୍ଡ ଆଉ ବେସନ ଆଉ ହଳଦୀ
ଆକୁ ମାରିକି ରଖନ୍ତୁ। ଧର ଦି ତିନି ଦିନ ମାରିବେ ତାପରେ ଆପଣ ଜାଣିପାରିବେ ଆପଣଙ୍କ ମୁହଁରେ କଣ ମାନେ ପ୍ରଭାବ ପକଉଚି। ଆଉ ସେଇ ଜିନିଷ ଟା ବହୁତ ଭଲ ଆର କିଛି ବି ସାଇଡ ଇଫେକ୍ଟ ନାହିଁ। ଆମ ମାନେ ଆମେ ଛୋଟ ବଳୁ ଆମ ମା ମାନେ ବି ସେୟା ଲଗେଇଛନ୍ତି ଆମେ ଦେଖିଛୁ। ଆଗ କାଳେ ତ ଏତେ କ୍ରିମ୍ ଫ୍ରିମ୍ ନଥିଲା ସେଇ ସବୁ ଜିନିଷ ସେମାନେ ଲଗଉଥିଲେ। ଆଉ ସେଇଟାରେ ବହୁତ ଜିନିଷ ଡାକ୍ତର ମାନେ ବି ସେଇଟା ଲଗେଇଲେ କିଛି ଅସୁବିଧା ନାହିଁ କୁହନ୍ତି। ଆଉ ଆମର ବାହାରେ ଦେଖିବେ ବାହାରେ ଆମର ମାର୍କେଟ୍ ରେ ମିଳୁଚି ମାନେ ଟାନିଙ୍ଗ ର ସବୁ କ୍ରିମ୍। ସେଇଟାକୁ ଲଗେଇକି ଆପଣ ପ୍ରପର୍ ରଖିବେ ବାହାରକୁ ବେଶୀ ଯିବେନି। ତାହେଲେ ସେ ଜିନିଷ ଟା ଭଲ ରହିବ। ଆଉ ଆପଣ ସନସ୍କ୍ରିିନ୍ ଲଗେଇକି ପୁରା ଖରାରେ କିଟ କିିଟିଆ ଖରାରେ ରହିବେ। ସିଏ ତ ବହୁତ ଖରାପ ନା ସେ ଜିନିଷ ଟା ମୁହଁ କୁ ଜାଳିଦବ।
ଥିଲି ମୁଁ ସିନା ପାଠ ପଢୁଛି, ଆଉ କିନ୍ତୁ ମୁଁ ଗୋଟେ ପ୍ରଫେସନାଲି କ୍ରିକେଟର୍ ତ ମୋତେ ଟିକେ ବାହାରକୁ ଯି ମୁଁ ମୋ ଯାଏ କ୍ରିକେଟ୍ ଖେଳିବାକୁ ତ ସେଥିପାଇଁ ମୁଁ କେତ ତ ଛାଡିବ କହନି ତ ସେଇ ସୂର୍ଯ୍ୟ କିରଣ ଦାଉରୁ ସୂର୍ଯ୍ୟ କିରଣ ଦାଉରୁ ରକ୍ଷା ପାଇବା ପାଇଁ ମୁଁ ସେଥିପାଇଁ ଆପଣଙ୍କୁ ଫୋନ କରିଥିଲି।
ଆଜ୍ଞା ଆପଣ ଯଦି ହବ ଏଇ ଘରୋଇ ଉପଚାର ହିଁ କରନ୍ତୁ ମାନେ ସବୁଦିନ ଟିକେ ସନ୍ଧ୍ୟାବେଳେ ହଉ କି ସକାଳେ ହଉ ଆପଣ ଏଇ ଯୋଉ ଘର ଏଇ ମୁଁ କହିଲି ସେଇଟାକୁ ଲଗେଇକି ବି ମାନେ କ କଣ୍ଟିନିୟୁ ଦି ଚାରି ଦିନ ଲଗାନ୍ତୁ ଆପଣ ନିଜେ ବି ମାନେ ଫିଲ୍ କରିପାରିବେ ଆପଣଙ୍କ ମୁହଁରେ କଣ ଅଲଗା ଆପଣ ଦେଖା ହଉଛନ୍ତି କଣ ହଉ ଚି ନ ହଉଛି। କାହିଁକି ନା ଆମେ ବେଶୀ ବାହାରକୁ ଘର ଜିନିଷ ଟାକୁ ବେଶୀ ଆମେ ପ୍ରାଧାନ୍ୟ ଦଉ କାହିଁକି ନା ବାହାର ଜିନିଷ କିଛି ବି ନ ମାନେ ଇଏ ଗ୍ୟାରେଣ୍ଟି ନଥାଏ କଣ ହବ କଣ କା କାଳେ କଣ ରିଆକ୍ସନ ହବ କଣ ହବ ଏଇ ଜିନିଷରେ କିଛି ବି ରିଆକ୍ସନ ନାହିଁ ଆଜ୍ଞା ହୁଁ
ଆଚ୍ଛା ଆଚ୍ଛା ଯାହାହଉ ମତେ ଆପଣ ଏତେ ସବୁ ଉପଚାର ବିଷୟରେ ଜଣେଇଲେ
ଆଜ୍ଞା ମତେ ବେଶୀ କେମିକାଲ ଠୁ ମୁଁ ଘରେ ବେଶୀ ପ୍ରିଫର କରିକି ମୁଁ ଘରେ କଣ ଆର ସମାଧାନ କରିପାରିବି।
ମୁଁ ସେଇ ଜିନିଷ କହିଦିଏ ଆଜ୍ଞା
ମାନେ ପ୍ରାକୃତିକ ଉପାୟରେ ନେଚୁରାଲି ୱେରେ ଆପଣ ଚାହୁଁଛନ୍ତି କି ଭଲ କରିବା ପାଇଁ ଆଉ କୌଣସି ରାସାୟନିକ ପଦାର୍ଥ ମୁହଁରେ ନ ଲଗେଇ ତ ଆପଣ ବିବରଣ କରନ୍ତୁ ଆଉ ଆଚ୍ଛା ଯାହାହୋଉ ମତେ ବହୁତ ଖୁସି ଲାଗିଲା ଆପଣଙ୍କ ସହିତ କଥା ହେଇକି।
ଆପଣ ଲଗେଇବେ ବି ଲଗେଇକି ମତେ କହିବେ ଫରକ
ନିହାତି ନିହାତି
ହଁ ଫରକ କଣ ଆସିଲା ସେଟା ମତେ କହିବେ ଆଉ ବହୁତ ଆପଣ ଲାଭ ପାଇପାରିବେ ଏଥିରୁ କିଛି ଆପଣଙ୍କୁ ଗୋଟେ ଟଙ୍କା ଖର୍ଚ୍ଚ କରିବାର ହିଁ ନାହିଁ
ପ୍ରଥମ ଦିନରୁ ଏହାର ପ୍ରଥମେ ଜଣା ପଡିବ ନା ଧୀରେ ଧୀରେ ଜଣା ପଡିବ?
ଆ ଧୀରେ ଧୀରେ ଜଣା ପଡିବ। ଧର ଦୁଇ ତିନି ଦିନ ଆପଣ କଣ୍ଟିନ୍ୟୁ କଲେ ଆପଣ ଜାଣିପାରିବେ ଆପଣ ମୁହଁରେ ମାନେ ଆଉ ସେମିତି ଚମକଟା ଆସିବ କିଛି ଆଉ ବ୍ରଣ ଫ୍ରଣ ଯଦି କିଛିଥିବ କିଛି ବି ହବନି ସବୁ କ୍ଲିୟର ହେଇଯିବ। ବୁଝିପାରୁଛନ୍ତି ଆଉ ଯୋଉ ଟ୍ୟାନିଙ୍ଗି କହୁଛନ୍ତି ସେଇଟା ବିଲକୁଲ ବି ରହିବନି ଆପଣ ନିଜେ ଜାଣିପାରିବେ ଥରେ ଲଗେଇକି ଦେଖନ୍ତୁ। ଦି ତିନି ଥର କଣ୍ଟିନ୍ୟୁ କରନ୍ତୁ ତାପରେ ଆପଣ ମତେ ଜଣେଇବେ।
ଠିକ୍ ଅଛି ଠିକ୍ ଅଛି ମ୍ୟାଡ଼ାମ୍ ମୁଁ ତ ଏବେ ଯାଉଛି ଏ ସେ ସବୁ ଜିନିଷ ଗୁଡ଼ା ସବୁ କିଣିକି ଆଣେ ବଜାରରୁ ଆଜି ଆ ଭାବୁଛି ତାକୁ ନିଜ ଉପରେ ଟିକିଏ ପରୀକ୍ଷା କରିବି। ଯାହଉ ଆପଣ ମତେ ଜଣେଇଥିବାରୁ ବହୁତ ଭଲ ଲାଗିଲା। ନୂଆ ଜିନିଷ କିଛି ଶିଖିବାକୁ ମିଳିଲା। ଆଉ ଅଶେଷ ଅଶେଷ ଧନ୍ୟବାଦ ଆପଣଙ୍କୁ ଆଉ ରଖିଲି ମ୍ୟାଡ଼ାମ ଶୁଭ ସଂଧ୍ୟା।
ଆଜ୍ଞା
ହଉ
ଧନ୍ୟ